ହାଲ୍ ହ୍ୟାଲୋ ନମସ୍କାରେ।
ଆଉ। କଣ କରୁଚ?
ଏଇ ପାଣି ଫାଣି ଆଣି ସାରିକି ଏ ଯାଉଥିନି ମୁଁ ଟିକେ କଥା ହେଇଯାଏ ଆଉ।
ଆଉ ତମ ଆଡେ ବର୍ଷା ଆ କେମିତିଆ କଣ ହୋଉଚି? ଅଠା
ଆ ବର୍ଷା ତ ସବୁଆଡେ ସେଇଆ କାଲି ବର୍ଷା ହେଇଥିଲା ଆଜି କାଁଇଁ ବର୍ଷା ଟା ଉଠେଇଚି ଖରାପ୍ ଖରା ନାହିଁ କାଉଁଳିଆ ପାଗ କରୁଚି ଅଁ ରଜ ଭଲ ପାଳନ ହେଇଚି।
ହଁ ଆଉ ରଜ ସବୁ ବାଟେଇଲେ ନା।
ହଁ ବାଟେଇ ବୁଟା ଦେଲେ ସବୁ ରଜ।
ଆଉ ଧାନ ଫାନ ତଳି ଫଳି ପକେଇ ସାରିଲେଣି ନା ତମର?
ଧାନ ତଳି ପଡି ନେଇଁ ବର୍ଷା ହେନେ ଯାଁଇକି ଧାନ ଫାନ ତଳି ପଡିବ ଏନା ପାଣି ଫାଣି ନାହିଁ। ପାଣି ଫାଣି ହେନେ ଯାଇଁ ତଳି ପଡିବ। ଆଉ ପାଣି ଯାହା ଟୋପ ହେଇଥିଲା ଏ ଖରାରେ ସବୁ ଟାଣି ନେଇଚି।
ଆମ ପଟେ ତ ସବୁ ତଳି ପକେଇ ସାଇଲେଣି ଧାନ ଦିଇ ଦିନି ହେଲା ପକୋଉଚନ୍ତି ଜୋର୍ସର ବର୍ଷା ହେଇଚି। ଆ ଆଉ ରଜ ତ ଭଲ ପାଳିଲେ। ବର୍ଷା ହେଇଗଲା ଆଉ ଥଣ୍ଡା ହେଲା ରଜ ମୋଉଜ କଲେ ଆଉ। ଗଣପର୍ବକୁ ଭଲ ଭାବରେ ପାଳନ କଲେ।
ଏ ବର୍ଷ ତ ଯାହା ହେନେ ବି ସୁଧା ପାଁ ପାଣି କମ ଅଛି। ବର୍ଷା ପାଣି।
ଆଉ ଯା ହବ ପାଗ ଯୋଗ ଆଉ ସିଏ ଯାହା କରିବ ଆଉ ମଣିଷ କଣ କରିବେ।
ହଁ। ଆ ସେ ଯାହା ହବ ଆଉ କଣ କରାଯିବ ପାଣି ଫାଣି ଆମର ତ ଏରା ଠେଙ୍ଗ ଫେଙ୍ଗ ବିଲ
ଆଉ ଦୋଳି ତ ଜୋରେ ପକେଇଥିଲେ ଚକ୍ରି ଦୋଳି ଖାଇ ଦୋଳି। ଡଙ୍ଗା ଦୋଳି ପଟା ଦୋଳି। ଆଉ ଡିଜେ ଫିଜେ ଲଗେଇକି ବଡ ଜାକ ଜମକରେ ରଜ ପର୍ବ ପାଳନ କଲେ ଆଉ କାଲି ତ ରଜ ବାଟୁଆ କଲେ ଠାକୁରଙ୍କ କତିର ପୂଜା କଲେ ମଙ୍ଗଳାଙ୍କ କତିର। ପୂଜା କରି ପିଲାମାନେ ସବୁ ଭୋଜି କଲେ ଗାଁ ବାଲାକୁ ଭୋଜି ସବୁ ଛୁଆ ପିଲାଙ୍କୁ ଦେଲେ?
ଏ।
ଆଉ ଭଲ ଧୁମଧାମ ରେ ପାଳନ କଲେ ଆମ ଆଡେ ରଜ ବର୍ଷା ହେଇଗଲା ମନ ଖୁସି ହେଇଗଲା ଲୋକଙ୍କର ଆଉ।
ଆ ସେ ବା ଏଣେ ଟିକେ ବର୍ଷା ଫର୍ଷା ହେଇନଥିଲା, ଗରମ ଟା ହେଇଛି। ଓଉ ତାହା ଯେମିତି ହେଇଛି ଆଉ। ସବୁ ବର୍ଷ ଅପେକ୍ଷା
ଟିକେ ଖରା ଖରା ହଉଛି ପୁଣି ଟିକେ ଘୋଡ଼େଇ ଦଉଛି ବର୍ଷା ହେଇପାରେ ଉପରଳିଆଡ଼କୁ,
ଆମର ତ ସୁଦ କଣ ଘୋଡେଇକି ରଖିଛି ସୁଦ ଟିକେ ନାହିଁ ଖରା, ଅ
ହୁଁ।
ଯେତେବେଳେ ହବ ହବ କଣ କରାଯିବ। ଆମ ଆଡେ କଣ ଏ ଠେଙ୍ଗ ବିଲ ନା ତମ ମାଟି ଟା ବାଲିଆ ମାଟି ପାଣି ଟିକେ ହେଲେ ଧୋଇ ଯାଉଛି ଆମର ଏରାର ଏ ମାଟି ଗୁରାର ପାଣି ହେଲା ବେଳକୁ ସେ ପିଇ ଯାଉଛି। ଜୋରସୋରରେ ବର୍ଷା ହେନା ଯାଇକି ତଳି ପଡିବ ଆଉ।
ହୁଁ
ହଁ ଖିଆପିଆ କଲଣିି?
ହଁ ଖାଇସାରିଲୁଣି ଚା ଚୁଡା ବିସ୍କୁଟ ଆମେ ତ ଆଉ ଜଳି ଏଇଆ ଏଇଆ ସବୁଦିନେ ଖାଉଛୁ ଆଉ ଏଇ ଯୋଉ ତେଲ ଭାଜି ଆମେ ତ ଖାଉନୁ।
ହଁ।
ତେଲ ଭାଜି ମାଛ ମାଂସ ଆମର ନାହିଁ ଆମେ ନିରାମିଷ ହେଲା।
ଆଇଁଷ ଟୋଟାଲ୍ ଖାଉନ?
ନା ଆମିଷ ଟୋଟାଲି ବନ୍ଦ।
ସେ ଭଲ ଆଇଁଷ ଟା କଣ ସବୁ ଖାଇବାଟା ଭଲ କି ଏଟା ତ ଗୋଟେ ରାକ୍ଷସ ଖିଆ ନା ଏଇରା ସିନା
ତେଲ ଆଜି ବି ଏଇ ଯୋଉ ଛଣା ତେଲ ଆମେ ଖାଉନୁ।
ହୁଁ।
ଚୁଡ଼ା ବିସ୍କୁଟ ଆମର ଅମୁଲ ଏଇ ଖାଦ୍ୟ ଜଳିକିଆ।
ହଁ।
ଗାଧୁଆଳେ ଭାତ ଡାଲି ଭଜା ଏମିତି ଆଉ
ହୁଁ। ହଁ ଯେତେବେଳେ ଯାହା ମିଳିବ ସେତେବେଳେ ସେଇଆ ଖାଇବାକୁ ପଡିବ କଣ କରାଯିବ।
ହଁ ରାତି କହୁ ଦିନ ବାର ଦେଖିକି ରୁ ଟି ଖାଉଛୁ ରୁଟି ଡାଲମା,
ହୁଁ।
ଏମିତି ଖାଦ୍ୟ ଦୈନନ୍ଦିନ ଚାଲିଛି ଆଉ
ଡାଲି ଭଜା ତ ଆହୁରି ଭଲ ସିଏ ତ ଭଲ ଖାଦ୍ୟ ଆଉ କଣ କଣ ଖରାପ ଖାଦ୍ୟ କି? ଉ ଡାଲମା ଭଜା ସେ ଭଲ ଖାଦ୍ୟ। ନି ନିରାମିଷ ନା ନା ଆଇଁଷ ଠାରୁ ସିଏ ତ ଆହୁରି ଭଲ ଖାଦ୍ୟ ଏମାନେ ଲୋକମାନେ ମାନୁନାହାନ୍ତି ଆଜି ଆଇଁଷ ନଣିଲେ ଖାଇବୁଣି ସେମାନେ
ହଁ ଟିକେ ଯିଏ ଖାଇଛନ୍ତି ଜିଭ ଲାଳସା ଅଛି ଖାଇବେ ସେମାନେ ଆଉ
ହଁ।
ଆଉ ସମସ୍ତେ କୁଆଡେ ନିରାମିଷ ହେଇପାରିବେ,
ଆଉ ଦେହ ପା ସବୁ ଭଲ?
ହଁ ଦେହ ପା ସବୁ ଭଲ ଆଉ ସମୁଦିଙ୍କ ଦେହ ଭଲ ହେଇଗଲା ନା?
କେ ନା ମ ଏଇ ଯୋଉ ଗଲା ତ ଏଇ ରଜ ଗଲା ରଜ ପରେ ମେଡିସିନ୍ ଟା ଆଉ ଦି ଦିନି ଯିବ ମେଡିସିନ ଟା ସନେ ପୁଣି ଯିବେ ଭୁବନେଶ୍ୱର ଆଉ।
ହଁ ଯୋଉଠି ଦେଖଉଛନ୍ତି ସେଇଠି ଦେଖ ଦେଖନ୍ତୁ ଦି ତିନି ଥର ଦେଖେଇଲା ପରେ ସେ କ୍ଲିୟର କରିଦବ ଆଉ।
ସେଇ ଭୁବନେଶ୍ଵର ପୁଣି ଯିବେ ପା ପୁଣି ଯିବେ ନା ପୁଣି ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହୁଁ
ହୁଁ।
ସେଟା କଣକି ସେ ଟେଷ୍ଟରେ ପଳଉଛି ପଇସା ଆଉ କଣକି? ମେଡିସିନ ବେଶୀ ପଇସା ନୁହେଁ।
ହଁ ପ୍ରାଇଭେଟ ରେ ଦେଖେଇଲା ମାନେ ପଇସା ଅଧିକା ଖର୍ଚ୍ଚ ହବ ଆଉ।
ହଁ। ସବୁ ଯାହା କରିବୁ ପଇସା ପାଣି ଆଉ ମଦେ ଟିକେ କିଣିବୁ ବି ସେଠି ପଇସା। ଏୟା ଆଉ
ହଁ।
ଖରା ଖରା ଫରାକୁ ଟିକେ ଯାଉନାହାନ୍ତି ଟିକେ ଛାଇ ମୁଳିଆ ଘର ଇଏ ଦେଖିକି ଇଏ କରୁଛନ୍ତି।
ନା ଖରା ଫରା କୁନା ଯାଆନ୍ତୁନା କାମ ଟିକେ କରନ୍ତୁ ନା ହାର୍ଡ କାମ।
ହୁଁ। ନା ଯାହା ହାର୍ଡ଼ କାମ ଏଇନା କରୁନାହାନ୍ତି ରେ ପୁଣି ଥରେ ଆଇନ ମେଡିକାଲ ରୁ ଦେଖିବା ଯାହା
ହୁଁ।
ଏ ଖରାପ ଯିବ କି କଣ କରିବି ଆଉ ଥରେ ଆସନ୍ତୁ ଆଉ
ଆ ରଜକୁ ତ ସବୁ ଝିଅ ଘରକୁ ଯାଇଥିବ, ଦି ଝିଅ ଘରକୁ
ହଁ ଆଉ ଦି ଝିଅ ଘରକୁ ଯିବୁନି ନା ଝିଅ ହେଠି ରହିଲା ତା କତିକି ଯାଇଥିଲେ ପୁଣି ତାଙ୍କ ଗାଁ କୁ ବି ଯାଇଥିଲେ
କିିଏ ଯାଇଥିଲେ ସମୁଦି ତ ଆମ ଏଠିକି ଆସିଥିଲେ।
ହଁ ସେଇ ତମ ଏଠିକି ଆସିକି ସ ତା ପରଦିନ ପୁଣି ସେ ଝିଅ ଘରକୁ ସେ ଟିକେ ଝିଅ ଘରକୁ ଯିବାକୁ ଭଲ ପାଆନ୍ତି। ମୁଁ ତାଙ୍କୁ ସିନା ଛାଡେ ନେଇ, ନା ଯନା ବୋଲି ସେ ଟିକେ ଭଲ ପାଇବେ ଯିବା ନାଗି ଆ ତାପରଦିନ ସକାଳୁ ଯାଇକି ଦେଇକି ଆଇଲେ।
କୁ ଯିବେ ନେଇ ନା।
ଝିଅ ଘରକୁ ପୁନେଇ ପର୍ବରେ ଯିବା କଥା ହ ଆମର ତ ପରମ୍ପରା ଅଛି ରଜ, ଅଷ୍ଟମୀ ଆଉରେ ଦୁର୍ ଏଇ ଯୋଉ କଣ ଦ୍ୱତୀୟ ଓଷା ଏରା ଆଉ ସବୁ ଝିଅ ଘରକୁ ଯିବି। ବେଜା ହେଲେ
ନା ସିଏ ଟିକେ ଯିବାକୁ ଭଲ ପାଇବେ କାଇଁ ମୁଁ ଟିକେ ଜିମି ଛୁଆ ପିଲା ଦେଖିକି ଆସିବି, ମୋ ଝିଅଙ୍କୁ ଦେଖିକି ଆସିବି। ଜିମି ଯେ ଟିକେ ଭଲ ପାଆନ୍ତିି ମୁଁ ଆହୁରି ମନା କରିମି
ଏଟା ହଉଛି କଥା ନା ଆଉ ଝିଅକୁ ଦେଖିବେନି ନା ଆଉ ସବୁଦିନେ କଣ ଯାଇପାରିବେ କି?
ହଁ ଆଇ ଭି ଯୋଉ ବଡ଼ ଝିଅ।
କାମରେ ଏନଗେଜ ରହିବ ପୁନେଇ ପର୍ବ ହଁ ପର୍ବାଣୀରେ ଝିଅ ଘରକୁ ଯିବେ ଟିକେ ଦେଖା କରିକି ଆସିବେ ଆଉ
ସିଏ ବଡ ଝିଅ ଘରକୁ ସବୁବେଳେ ତ ଯାଇପାରନ୍ତି ନେଇ। ଆ ଝିଅ ଏଠିକି ବଜାରକୁ ପଳେଇଲା ଦିନ କତରୁ ଯେତେବେଳେ ଇଚ୍ଛା କରନ୍ତି ପଳୁଅନ୍ତି। ଆଉ ଏଇନା ଏଇନା ଏ ଦିହପାହା ହେଲା ଦିନା କ ତାବା ଆଉ ଖାଉ ନାହାଁନ୍ତି ସେମତି ହେ ବଡ ଜୋଇଁ ତ ସବୁବେଳେ ତାର ଯିବା ଆସିବା କରୁଛି।
ତାଙ୍କର ପୁଅଟିଏ ଝିଅଟେ ନା ଖାଲି ପୁଅଟିଏ?
ନା ଝିଅ ଦ- ନା ପୁଅ ଦିଟା ନା।
ଦୁଇଟି ପୁଅ- ହଁ।
ପୁଅ ଦି
ସିଏ ସେ ବଜାର୍ ରେ ପଢୁଥିବେ ଆଉ।
ହଁ ସେ ବଜାର୍ ରେ ସେ ଯାଇକି ଅଛନ୍ତି ବା ରହିଲେ ସମସ୍ତେ ଆଉ ସେଠି-ର ପଢିଲେ ଛୁଆ ଆଉ। ଅଁ
ହଁ।
ଏ ଗାଁରୁୁ ପଳେଇଚନ୍ତି ବଜାର୍ ରେ ରହିଚନ୍ତି। ହଁ ତ ପାଠ ପଢିଲେ ଛୁଆ ପଦାରେ ଯାଇକିଁ ଆଁ-ସେ ଏଠି ରହିି କଣ କରିବେ ଡେଲି ଯିବା ଆସିବା କରିହବନି ତେଣୁ କରି ସେ ପଳେଇଲେ। ହେଣେ ବଜାର୍ ରେ ତ ରହିଲେ ବହୁତୂ ଖର୍ଚ୍ଚ।
ଆଉ ବଜାର ସହର ଜାଗା ଅଧିକ ଖର୍ଚ୍ଚ ଆଉ।
ହାଁ।
ଗାଡିରେ ଛୁଆ ଯାଉଥୁବେ ପୁଣି ଆସୁଥୁବେ ସିଏ ଭଡା ନଉଥିବ
ନା ସେଟା ବନ୍ଦ- ସେଟା ବନ୍ଦ କାହିଁକି ନା ସେ ଯଉଠି-ସେ ଯଉଠି ଭଡା ନେଇକି ରହିଚନ୍ତି ସେଠି ପାଖେରେ ସ୍କୁଲୁ। ଆଉ ତା ମା ତା ମାଆ ନେଇକି ଛାଡ଼ି ଦେଇକି ଆସେ ପୁଣି ଯାଇଁକି ଧରିକି ଆସେ।
ହଁ।
ପାଖେରେ ସୁ
ହଁ ବଜାର୍ ର ବା ସେଇଆ ଛୁଆକୁ ଇସ୍କୁଲୁ ରେ ଛାଡିବେ ଫେରେ ଇସ୍କୁଲରୁ ଆଣିବେ।
ହାଁ।
ଆଉ ଏଇ ଯଉ ସବୁ ମାୟାବାଦୀ ସବୁ ଛୁଆଙ୍କୁ ଉଠ୍ ଟ୍ରେନି ଯାଉଚନ୍ତି ବୋଲି ସେ ବଜାର୍ ରେ ଚାବି ପକେଇଦେବେ। ମଫସଲ୍ ରେ ତ ହେଇଗଲାଣି ଆଗେ ସ୍କୁଲୁ କୁ ଛୁଆ ପହଞ୍ଚିନା ଚାବି ପକେଇ ଦଉଚନ୍ତି।
ହଁ ବା।
ଗାଡିଆନ ହାତରେ ଛାଡୁଚନ୍ତି ଆଉ ସେ ସିଷ୍ଟମ ନାହିଁ।
ହଁ। ନା ସିଏ ଯଉଠି ଅଛନ୍ତି ସେଠି ଡର ଭୟ କିଛି ନାହିଁ ମୁଁ ବା ବାଉଣ୍ଡରୀ ବୁଲିଚି ବାଉଣ୍ଡରୀ ଗଲେ ଗେ-ଗେଟ୍ ଖୋଲିଲେ ସ୍କୁଲୁ ଆଉ ସେଠି ଡର ଭୟ ନାହିଁ। ଆଉ ସ୍କୁଲ ଘଣ୍ଟି ବାଜିନେ ମା ଜାଣିନେ ଗଲା ନେଇକି ଧରିକି ଆଇଲା ଆଉ।
ହୁଁ।
ଏଇଭଳି ଆଉ ପାଗ।
ଆଉ ଆଜି କଣ ଗାଧୁଆଳୁ ଖାଇବା ପିଇବା ହଉଚି ରୋଷେଇ?
ଆଜି ଏଇ ଏ- ଏପର୍ଯ୍ୟନ୍ତ ରୋଷେଇ କତିକି ମୁଁ ଯାଇନି। ଏଇ ଆମର ଟ୍ୟାପ୍ ପାଣିି ଲାଇନ୍ ଦେଇକି ପାଣି ଆଣୁ ଆଉ ସେ ଲାଇନ୍ ଦିଆ ସରିଲା ଏଇନାକେ ମୁଁ ଦେଖିବା ଟିକେ କଥା ହେଇଯାଏ। ରୋଷେଇ ବାସ ହବ ଫାଙ୍କା ହେଇନା ହେଲେ।
ଆଉ କରେଣ୍ଟେ ନଥିଲେ ପାଣି କେମିତି ଆସିବ ଆସିପାରିବନି।
ନା। କରେଣ୍ଟ୍ ନଥିଲେ ପାଣି ଆସିବ ନାଇଁ ପୁଣି ପାଣିକି ଅନେଇଥିବୁ ଆଉ ତ ଟିଏଲ ଗୋଟେ ଅଛି ଯେ ଏଟା କଳା ପାଣି ବାହାରୁଚି ସେ ପାଣି ଭଲ ନୁହେଁ। ଏ-ଉଁ-ଦିଦି ନି ପାଣି ନଆଇଲେ ଅ ଚଳ ଦି-ଗୋଟେ ଦିନ ଧର ଚଳିଯିବେ ତା ପର୍ଦିନ
ଟାଟା କମ୍ପାନୀ ନେଇଚି ଇଲେକ୍ଟ୍ରିଟାକୁ ସାଙ୍ଗେ ସାଙ୍ଗେ କରିଦଉଚନ୍ତି ସରକାର ରେ ଟିକେ ଲେଟ୍ ହଉଥିଲା।
ହୁଁ। ଯା ବିହେଲେ ଆମ ପଟରେ ସବୁବେଳେ ଲାଇନ୍ ଟା କଟେ।
ହୁଁ।
ପାଣି ଟା ଟିକେ ଏଇନା ଅସୁବିଧା ନାହିଁ ମେଘ ପାଣି ହେଲେ ପାଣି ଟା ଅସୁବିଧା ହବ।
ହୁଁ
ଆଜ୍ଞା ଆଉ
ନା ଆମର ଲାଇନି କଟିନି ସାଙ୍ଗେ ସାଙ୍ଗେ ସିଏ ତାର ମ୍ୟାସେଜ୍ କରିଦେବ ହେଉଛି ମୋବାଇଲ କି
ହୁଁ।
ଆମେ ଏ ଜୟପୁରରେ ଅଛୁ
ହୁଁ
ଏଠି ସହରଜାଗା ଟା ସାଙ୍ଗେ ସାଙ୍ଗେ ମେସେଜ କରିଦବ ଏତିକି ସମୟ ଲାଇନ କଟିବ।
ହଁ ନା ସେଇ ସିଷ୍ଟମ ଟା ସବୁଆଡ଼େ ହେଇଗଲାଣି।
ହଁ।
ସେଇ ସିଷ୍ଟମ ସବୁଆଡେ ଏଇନା ହେଇଗଲାଣି ମେସେଜ କରିଦେବେ ମୋବାଇଲ ରେ କରିଦଉଛନ୍ତି ଆଉ ସେଇଟା ଜାଣିପନି ଆମେ ଆଗତର ଏଇ ପାଣି ଟାକୁ ଧରିଦଉ ଏଇଆ।
ହୁଁ।
ଆଉ ଶେଣେ ନା କେବେ ଯିବ କେବେ? ଶେଣେଇନା କେବେ ଯିବ ପୁଣି? ନା ତମେ ଅଛ ସେଇଠି?
ହଁ ମୁଁ ଏଠି ବା ଜୟପୁରରେ ଅଛି।
ଓ ହୋ ହଁ ପଳେଇଲଣି ତାହେଲେ ରଜକୁ ଆସିଥିଲା ତ
ଆଁ?
ଏ ରଜକୁ ଆସିଥିଲ ନା?
ନା ଆମ ରଜରେ ଆମର ଛୁଟି ନାହିଁ ମଝିରେ ଛୁଟି ନେଇକି ଯାଇଥିଲୁ। ଆଠ ଦିନ ରହିନୁ ଝିଅ ପରୀକ୍ଷା ଦେଇକି ଫେର ପଳେଇଆଇନୁ ଆଉ।
ଅ ହୋ
ପାଞ୍ଚ ମାସ ଭିତରେ ଦିଥର ଯାଇଚୁ ଆଠ ଦିନ ଥରେ ସାତ ଦିନ ଥରେ
ହଁ। ହଁ। ଆଉ କଣ କୁହ? ପବନ ଟା ଟିକେ ଦଉଛି।